ହ ମ୍ୟାାମ କୁହନ୍ତୁ।
ଆଉ କଣ କରୁଚନ୍ତି?
ଏଇ ଅଛୁ ଜଷ୍ଟ ଏଠି ମାନେ ଖେଳ ପଡିଆ ଆଡେ।
ଆଉ ଆପଣଙ୍କ ଆଡ଼େ ବର୍ଷା ହଉନି କି?
ନାଇଁ ବର୍ଷା ହଉନି ଆଉ। ଆଉ ଆପଣଙ୍କ ଆଡେ କେମତି ପାଗ ଅଛି?
ଆମ ଆଡେ ତ ପ୍ରବଳ ବର୍ଷା ଘଡଘଡି ହଉଛି।
ହଁ ହବ ଏଇନେ କଣ କଣ ପାଇଁ କହିଲେ ହଉଛି ବର୍ଷା ଲଟା ଟିକେ ହବ। ଏଇନେ ଆମ ମହାପ୍ରଭୁଙ୍କର ଟିକେ ସ୍ନାନ ସ୍ନାନଯାତ୍ରା ଆଜି। ଏବେଠୁ ଟିକେ ବର୍ଷା ହବ ଆଉ ଜଗନ୍ନାଥ ଗାଧେଇବେ ମାନେ ଓଡିଶା ଗାଧେଇବ ଆଉ।
ହଁ ହଁ।
ଏଇଟା ବି ସତ କଥା। ଆଉ ଆପଣଙ୍କ ଆଡେ କଣ କେମତି ରଥ ପଥ ସବୁ ପ୍ରିପେୟାର ହେଲାଣି?
ହଁ ଆମ ଆଡେ ହେଲାଣି
ଯେ ଆପଣ ଗାଁରେ ରହୁଛନ୍ତି ନା ସହରରେ? ଗାଁରେ ଯଦି ତ ତାହେଲେ ଆପଣ ଏନ୍ଜୟ କରିବେ ରଥଯାତ୍ରା। ନା ପୁରୀ ଫୁରୀ ଯିବା
ନା ନା ପୁରୀ କିଛି ପ୍ଲାନିଂ ନାହିଁ ଯେ କିନ୍ତୁ ଯାଇଥିଲି ପୁରୀ ଦି ବର୍ଷ ହେଲାଣି, ପ୍ରବଳ ଭିଡ ମୁଁ ଝିଅକୁ ନେଇକି ଯାଇଥିଲି ଲୋକ ମାନେ ବହୁତ ଠେଲା ପେଲା ହେଲେ ପଡ଼ିଗଲେ ବି ଆମେ।
ହଁ ହବ ରଥଯାତ୍ରା
ଯେ ହଁ ବହୁତ ଲୋକ ଭିଡ। ଜାଣିନଥିଲି ପଳେଇଥିଲି, ତା ପ୍ରଭୁଙ୍କ ଏଇଠୁ ଆମର ଜୁହାର। ଏ ଘର ପାଖରେ ଦେଖିବା ଆଉ ଯଦି ପାଗ ଠିକ କରିବ ତ ଯିବା। ଆଉ ମୋ ପୁଅ ନାଁରେ ବି ମାନସିକ ରଖି ଥିଲି ମି ଯୋଉ ମିଠେଇ କରିକି ଦିଅନ୍ତି ବୋଲି। ଦେଖିବା କଣ ହଉଛି, ପାଗ ଯଦି ଠିକ କରିବ ତାହେଲେ ଯିବା ଆଉ। ମାନେ ଛୋଟପିଲାକୁ ଧରିକି ତ ଯାଇ ହବନି
ହଁ।
ହୁଁ। ଆଉ କଣ କରୁଛନ୍ତି?
ନାଇଁ ଜଷ୍ଟ ଜଳଖିଆ ଟିକେ ଖାଇଥିଲୁ ଆଉ।
କଣ ଖାଇଥିଲେ?
ଏଇ ଚାଟ ଖାଇଥିଲୁ।
ଉଁ ହୁଁ।
ହ୍ୟାଲୋ।
ହଁ କୁହନ୍ତୁ।
ଆପଣ କହୁନାହାଁନ୍ତି? କଣ ଆଉ ଆପଣଙ୍କର ଖବର ସବୁ ହାଲଚାଲ କୁହନ୍ତୁ।
ଖବର ହାଲ୍ ଚାଲ ତ ଭଲ। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ, ଦେହ ଭଲ ଅଛି ଆଉ। ଆପଣଙ୍କ ଝିଅ କୋଉ କ୍ଲାସରେ ପଢୁଛି?
ମୋ ଝିଅ ଏବେ ପଢୁଛି ଦ୍ଵିତୀୟ ଶ୍ରେଣୀରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର।
ଓହୋ, ତାଙ୍କର ତାହେଲେ ଏଇ ଯୋଉ ବହି ଗୁଡା ସବୁ ମିଳିନଥିବ ତ ନାଇଁ ମିଳୁଛି ଏଇ ଯୋଉ ବର୍ତ୍ତମାନ ଯୋଉ ଭୁଲ
ହଁ ଶିଶୁ ମନ୍ଦିର ଅଲଗା ବହି।
ନହେଲେ ଏଇତ ଆଉ ଭଲ ହେଇଛି ନହେଲେ ସିଏ ଜଲଜିିରା ପାଣି ସେ ଜାଲ ମୁଢି
ହ।
ସବୁ ଶିଖି ଥାଆନ୍ତା ଆଉ। ନିମ୍ବୁଡ଼ା ନିମ୍ବୁଡା ଟା ଆଗେ।
ହଁ କଣ ରା ଦେଖୁଥିଲି ବି ମୁଁ ରାଜସ୍ଥାନ ସଙ୍ଗୀତ କଣ ସବୁ ଏମିତି ଲେଖା ହେଇଥିଲା ମୁଁ ଆଖି ପଢୁଥିଲା ଟିକେ। ଭଳିଆ।
ହୁଁ ଆଉ ରଥ ମ୍ୟାଡାମ ରଥ ତିଆରି ହେଲାଣି ଆପଣଙ୍କ ଗାଁରେ?
ହଁ ରଥ ଏଇ ଆସ୍ତେ ଆସ୍ତେ କରୁଛନ୍ତି ଆଉ।
ହଁ ମାନେ ଗୋଟେ ରଥ ହୁଏ ନା ତିନିଟା ରଥ?
ନା ନା ଗୋଟେ ରଥରେ ତିନି ଠାକୁର ବସନ୍ତି।
ନା ଆମର ବି ଆମ ଗାଁରେ ବି ସେମିତି ଗୋଟେ ରଥରେ ତିନି ଠାକୁର ବସିବେ ରଥଯାତ୍ରା ହବ ଗାଁରେ ତ ରଥଯାତ୍ରା ଭଲ ଗୋଟେ ଅଲଗା ପ୍ରକାର ମଜା ଲାଗେ ସମସ୍ତେ ରଥ ଟାଣିଥିବେ ଛୋଟ ରଥ ବଡ ରଥ ହେଇଥିବ।
ହଁ ହଁ।
ନାଇଁ କିି ଭଲ ଲାଗେ କିନ୍ତୁ।
ଭଲ ଲାଗେ ଆ ଆପଣଙ୍କ ଘର ଟା କୋଉଠି?
ଆମ ଘର ଏପଟେ ଆଡେ ଢେଙ୍କାନାଳ।
ଢେଙ୍କାନାଳ।
ହୁଁ ଆପଣଙ୍କର?
ଆମ ଘର ବାଲେଶ୍ଵର ଆପଣ ଶୁଣିଥିବେ ଏଇ ଯୋଉ ବାହାନଗା ଟ୍ରେନ ଆ
ବାସୋରୋ।
ସୋର ନୁହେଁ ବାହାନଗା।
ବାହାନଗା ତ ପ୍ରପର ବାହାନଗା?
ହଁ ବାହାନଗରରେ ଆମ ଘର ବାପାଙ୍କ ମାନେ ବାପାଙ୍କ ଘର। ଆଉ ଶାଶୁ ଘର ହେଲା ପଞ୍ଚନୀଙ୍ଗେଶ୍ଵର ଶୁଣିଥିବେ। ପଞ୍ଚନିଶ୍ଵର ପାଖରେ ଶାଶୁଘର। ଆଉ ଏଠି ତ ଆମର ବହୁତ ବୁଲାବୁଲି ଜାଗା ବି ଅଛି ଚାନ୍ଦିପୁର କ୍ଷେପ ପଣାସ୍ତ୍ର ଅଛି ମାମି ଜଗନ୍ନାଥ ମନ୍ଦିର ଅଛି। ଆଉ ବହୁତ ବୁଲିବା ସ୍ଥା ନୁହଁ।
ସେ ଚାନ୍ଦିପୁରୁ କ୍ଷେପଣାସ୍ତ୍ର ଆଉ ବହୁତ ଜାଗା ହଁ ଆଉ କେବେ ଆସୁନାହାନ୍ତି?
ବାଲେଶ୍ଵର ଆଡେ ଟିକେ ଆମର ଏପଟେ ବହେ ଦୂର ହେଇଯାଉଛି।
ଓ ହଁ ଦୂର ହେଇଯାଉଛି।
ହଁ ମାନେ ବାଲେଶ୍ଵର ଲାଇନ୍ ଯିବା ପାଇଁ।
ହଁ।
ଭାବିଛୁ ଦେଖିଆ ତୁ ଅଛି ଯିବା ଦେଖିଆ ଆଉ।
ହଉ କେବେ ଆସନ୍ତୁ ଦେଖନ୍ତୁ ବୁଲନ୍ତୁ ଦେଖିବେ କେତେ ସୁନ୍ଦର ଜା ଗା।
ହୁଁ ହୁଁ ଆଉ ରଜ କେମିତି କଟିଲା ଆପଣଙ୍କର?
ରଜ କେମିତି ହୁଁ ସେମିତି ତିନି ଦିନି ଯାକ ମୁଁ ଟିକେ ନଥିଲି ଆମ ଗୋଟେ ଫାଷ୍ଟ ରଜ ଦିନ ଆମ ଘରକୁ ବାପ ଘରକୁ ଯାଇଥିଲି। ଆଉ ସେଠି ଟି କେ ମେଳା ବସିଥିଲା ଯାତ୍ରା ବି ଗାଁ ପିଲାମାନେ ମିଶିକି ଯାତ୍ରା କରୁଥିଲେ।
ଅ ଆଉ ଯୋଉ ମାନେ ମହୋତ୍ସବ ରଜ ମହୋତ୍ସବ। ସବୁ ହେରିକା କିଛି କରିନାହାନ୍ତି?
ରଜ ମହୋତ୍ସବ କଣ ଏଇ କୁନିକୁନି ପିଲା ମାନେ ଟିକେ ଡ୍ୟାନ୍ସ କରିୁଥିଲେ ଓଡିଶୀ ଡ୍ୟାନ୍ସ। ଦେଖୁଥିଲେ ହଁ ହଁ ହଁ ହଁ ଦୋଳି ବେଶି ହେଇଥିଲା ଆମର ଦୋଳିରେ ପୁଅ ଝିଅ ସମସ୍ତେ ମିଶିକି ଏଁଆଁ ଦୋଳି ଝୁଲନ୍ତି।
ହଁ ଆମର ବି ଇଆଡେ ରଜ ମହୋତ୍ସବ ବି ସେମିତି ପୁରା ମାନେ ପୁଅ ପିଲା ଝିଅ ପିଲା ସବୁ ଛୋଟୋ ଛୁଆଙ୍କର ଖେଳକୁଦ ହୁଏ ରାତିରେ ଫକ୍ସନ୍ ହୁଏ। ରାତି ଟାଇମ୍ ଟା ଦିନରେ ଖେଳ କୁଦ ସବୁ। କବାଡି ତାସ ସବୁ ଖେଳ ହୁଏ ଆମର ଏପଟେ। ରଜ ତ ମଜା ଆଉ।
କାଲି ପିଠା ଖାଇବେ ଆଉ ଖେଳ ହବ।
ପିଠା ପଣା ପୋଡୋ ପିଠା କରିଥିଲେ ଆପଣ?
ଉଁ ପୋଡୋ ପିଠା ଆମର ହେଇନି ଆମର ଚକୁଳି ପିଠା ହେଇଥିଲା।
ଚକୁଳି ପିଠା ପୋଡୋ ପିଠା କ ରଜ ରଜରେ ପୋଡୋ ପିଠା ଏଁ ପୋ ରଜରେ ପୋଡୋ ପିଠା ଆଉ ଅଷ୍ଟମୀରେ ଏଣ୍ଡୁରି ପିଠା। ଏ ଦିଟା ହେଲା ମୁଖ୍ୟ। ଓଡିଆ ପର୍ବର ଏଗୁଡା ସବୁ ମେନ୍ ଦିନ୍ସ ଆଉ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମୁଁ ଭାଇ ଚାର୍ ଜଣ।
ଓହୋ ନାଇଁ ଆପଣ ବଡ ନା ସାନ?
ମୁଁ ସାନ।
ଆଚ୍ଛା ଆଚ୍ଛା ଆଉ କଣ ପଢାପଢି?
ପଢାପଢି ମୋରୋ ବର୍ତ୍ତମାନ ଆଇ ଟି ଆଇ ସରିଯାଇଛି ମୁଁ ଜବ୍ ପାଇଁ ଆପ୍ଲାଏ କରୁଛି ଆଉ।
ସମସ୍ତଙ୍କ ଦେହ ଭଲ ଅଛି।
ହଁ ଆଉ ଆପଣଙ୍କର ହାଲୋ।
ହଁ ହାଲୋ କୁହନ୍ତୁ।
ପା ସବୁ ଭଲ ଅଛି।
ହଁ ହଁ ସମସ୍ତେ ଭଲ ଅଛନ୍ତି ଏବେ ଟିକେ ଏଇ ବର୍ଷା ପାଗ ଛୋଟୋ ପିଲା ଏମିତି ଟି
ଲାଗିବ ତ ଆଉ ଆଜିଠୁ ମହାପ୍ରଭୁ ମାନେ ଆଜିଠୁ ଜରରେ ପଡିବେ ଏଇନେ ଅଣସର ଘରେ।
ହୁଁ ହୁଁ।
ଏଁ ପିଲାମାନେ ବି ଏଇନା ଥଣ୍ଡା ଜର ଟିକେ ହବ ବଡ ଲୋକୋଙ୍କୁ ବି ହବ। ଯୋଉଠି ଜଗନ୍ନାଥ ଠାକୁର ଯୋଉଠି ଜରରେ ପଡୁଚନ୍ତି ସେଠି ସାମାନ୍ୟ ଲୋକୋଙ୍କୁ ।
ହଁ ହଁ।
ନା କଣ?
ହଁ ସେଇଆ।
ଆଉ ଏୟା ହୋଉଚି କଥା ଆଉ ଦେଖିଆ ଆମେ ଭାବିଛୁ ରଥଯାତ୍ରା କୁ ପୁରୀ ଯିବୁ ବୁଲି।
ହୋଉ ଯାଆନ୍ତୁ ବୁଲିକି ଆସନ୍ତୁ।
ନାଇଁ ଆଗୁରୁ ଯାଉଥିଲୁ ବାହୁଡାକୁ ଥରେ ଯାଇଥିଲୁ।
ଆଚ୍ଛା।
କିନ୍ତୁ ମାନେ ଛୋଟୋ ପିଲାଙ୍କୁ ନ ନେଇକି ଯିବାଟା ଆକ୍ଚୋଲି ରଥଯା ତ୍ରା ଟାଇମ୍ ରେ ଠିକ। ଛୋଟୋ ପିଲା କୋଉ ମୁହୂର୍ତ୍ତ ରେ ବି ଆଖି ବିଛୁଳା କେ ପାଖୁରୁ ନଥିବେ।
ନଥିବେ।
କିଛି ବି ହେଇପାରେ ଏଠି ମାନେ କେତେ ମାନେ ସୂଚନା କେନ୍ଦ୍ରରେ ଲୋକୋ ଲାଇନ୍ ଲଗେଇକି ନିଜ ପିଲାକୁ ଡାକୁଥିବେ କାନ୍ଦି କାନ୍ଦି।
ହଁ ତାପରେ କେତେ ବି ଛୋଟ ପିଲା କୁ ନେଇଯାଇ
ଏବେ ସ୍ମାର୍ଟଲି କଣ କରୁଛନ୍ତି ନା ସବୁ ଛୁଆଙ୍କ ପକେଟ୍ ରେ ନିଜର ଆଡ୍ରେସ ଆଉ ମୋବାଇଲ ନମ୍ବର ବାପାଙ୍କ ନାଁ ମାଙ୍କ ନାଁ ସବୁ ଆଡ୍ରେସ୍ ଟା ପକେ ଟ୍ ରେ ଛୁଆଙ୍କ ରଖି ଦିଅନ୍ତି। ପ୍ରାୟ ସେ ପିଲାଙ୍କୁ ଯିଏ ପାଏ ସେ ସେ ଆଡ୍ରେସ୍ ପକେଟ ରୁ ବାହାର କରିକି ଯୋଉମାନେ ଧରିନିଅନ୍ତୁ କହିପାରିବେନି ପ୍ରାୟ ଛୁଆ ହଜିଗଲେ ନର୍ଭସନେସ୍ ହେଇଯାଆନ୍ତି ସେମାନଙ୍କ ଦେହରେ। ସେଥିପାଇଁ ପିଲାଙ୍କ ପକେଟ୍ ରେ ସବୁବେଳେ ଆଡ୍ରେସଟି ରଖିଥିବେ ଯୁଆଡେ ଯିବେ ମାନେ ବହେ ଜାଗାରେ ଲେଖି ଗୋଟେ କାଗଜରେ। ମୋବାଇଲ ନମ୍ବର ହେଲା ଆପଣଙ୍କର ମାନେ ଆଡ୍ରେସ ହେଲା ଗାଁ ନା ଠିକଣା ସବୁ ଲେଖିଦେବେ ପିଲାଙ୍କ ପକେଟ୍ ରେ ରଖି ଦେଇଥିବେ। ଗୋଟେ ଭଲ ମାନେ ଏଟା ଗୋଟେ ଭଲ ଦିନିଷ ଟେ ।
ଆ ତାପରେ ମା ମାନେ ବି ଛୋଟ ପିଲାକୁ କେତେ ସମୟ ଧରି
କେତେ ସମୟ ମାନେ ଛୁଆଙ୍କୁ ନେଇକି ବି ତମେ କିଛି ବୁଲିିଆ ବୁଲି କରିପାରିବନି ଏଞ୍ଜୟମେଣ୍ଟ କରିପାରିବନି।
ନା।
କଣ ବା କରିବ। ହେଠି ଆଉ। ଏମିତି ହଉଛି କଥା ଆଉ। ଏଇତ ବାର ମାସ ତେର ପର୍ବ ଆମ ଓଡିଶାରେ। ସବୁ ପର୍ବ ପର୍ବାଣ ରେ ଅନଉ ଅନଉ ସରି ଯାଉଚି। ଆସିକି ଏ ଜୁନ୍ ମାସ ହେଇଗଲା, ସରିଲା। ହେଇଗଲା କଣ ଜୁଲାଇ ଷ୍ଟାର୍ଟ ହେଲା। ଏ ଯିଏ କହିବ କି ଏବେ ନୂଆ ବର୍ଷ ଯାଇଚି। ଲାଗୁଛି ଯେମତି। ଲାଗୁଚି ଏବେ ନୂଆ ବର୍ଷ ଯାଇଚି। ମ ମକର ଗଲା ହାରି ସେ ପଣା ସଂକ୍ରାନ୍ତି ଗଲା ହାରିି ସରସ୍ଵତୀ ପୂଜା ପଳେଇଲାଣି ରଜ ପଳେଇଲାଣି। ପୁଣି ଆଗକୁ ଆସୁଛି ରଥଯା ହଁ ଯା ଜାଗର ଗଲାଣି। ରଥଯାତ୍ରା ରଥଯାତ୍ରା ପରେ ପୁଣି ଆସିବ ଆମର କାଉଡି ଯାତ୍ରା। ହୋଲି, ଦୋଳ ପୂର୍ଣ୍ଣମା
ହଁ ଦୋଳପୂନେଇ ଗଲା। ତାପରେ ଏମିତି ଯାଇଯାଇ ରଜ ଗଲା, ତାପରେ ଫେରେ ରଥଯାତ୍ରା ଯିବ। ହଁ ସେଟା ଗଲା ହୋଲି ପରେ।
ରଜ ପରେ ଏଇନା ଆସିଲା ରଥଯାତ୍ରା। ରଥଯା ତ୍ରା ତାପରେ ଆସିବ ଏଇନା ବୋଲବମ୍। ବୋଲବମ୍ ପରେ ଗଣେଶ ପୁ ଏମିତି ତ ଚାଲି ରହିଛି ବର୍ଷ ସାରା ଆଉ ମାନେ ଗୋଟେ ଷ୍ଟପ୍ ନାହିଁ।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
ଯାହାକି ଲାଷ୍ଟରେ ଥିବ ମାର୍ଗଶିର ଗୁରୁବାର।
ଗୁରୁବାର।
ଇଂରାଜୀ ନବ ବର୍ଷର ଲାଷ୍ଟ ହେଲା ମାର୍ଗଶୀର।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
ତାପରେ ପୁଣି ଜାନୁଆରୀରୁ ଷ୍ଟାର୍ଟ ହବ ଆଉ। ଓଡିଆ ନବ ବର୍ଷ ତ ଜାଣିକି କହିବାକୁ ଇଂରାଜୀ ନବବର୍ଷର ଏପ୍ରିଲ ଠୁ ଷ୍ଟାର୍ଟ ହଉଛି ବୈଶାଖ।
ହଁ ବୈଶାଖ।
ହୁଁ, ପଣା ସଂକ୍ରାନ୍ତି ରୁ। ହୁଁ ଆଉ କଣ କରିବି। ଆଉ ଆଜି କଣ ରୋଷେଇ କରିଛନ୍ତି?
ଆଜିି ତ କିଛି ରୋଷେଇ ହେଇନାହିଁ। ରୋଷେଇ କରିବା ଏବେ।
ହଉ ହଉ ତାହେଲେ ଯାଆନ୍ତୁ ରୋଷେଇ କରିବେ ଆଉ ମୁଁ ରହୁଛି।
ହଉ ହଉ ହଉ ରଖନ୍ତୁ ମୁଁ ପରେ କେତେବେଳେ କରିବି।
ହୁଁ।